ହଁ, କହ।
କଁ କରଥିଲୁ?
ଏଇଠି ଶୋଇଥିଲି ଟିକେ ଆଉ, ତୁ କଁ କରୁଥିଲୁ?
ମୁଁ ଏଇଠି ବସିଥିଲି ଟିକେ ଯେ ମୁଁ କହିଲି ବହୁତ ଦିନ ହେଲା କଥା ହେଇନି। ଦେଖିଆ ଟିକେ ଲଗେଇଦବା କଣ କରୁଛି ଆଉ।
ହଁ ଭଲ କରିଛି ମ, ମୁଁ ଭାବୁଥିଲି ଏଇନେ କାହାକୁ ଗୋଟେ କଲ୍ କରିିକି କାହାକୁ ଟିକେ କଥାବାର୍ତା ହେଇଥାନ୍ତି ଟିକେ।
ହଁ, ଆଉ ତମ ଆଡେ ଖରା ନା ଟିକେ ବର୍ଷା ହେଲାଣି?
ଖରା କାଇଁମ କୋଉଠି, ଏବେ ତ ଖାଲି କଣ ଗୁଳି ଗୋଳି ହଉଛି ବର୍ଷା ବା ଉଠେଇଲାଣି। ସେଥିଲାଗି ଆଉ ପୁରା ଗୁଳି ଗୁଳି ହଉଛି ସେ ଯୋଉ ଗରମ କହନି କହନି ଶୋଇଥିଲୁ ଯେ ଆମ ଆଡେ ପୁଣି କରେଣ୍ଟ ନାଇଁ ଯେ ଖାଲି ଆସିକି ପଦାରେ ବଇଚି ଟିକେ ନାକୁ ଆସିଲି ଏଇନା।
ହଁ, ପା ଏଇ ଖରା ଏ ଖରା ଦିନିଆ ଏଇ ହଉଛି ଏଇ ପ୍ରୋବ୍ଲେମ ଟା ଥିବ ଥିବ ବର୍ଷା ଉଠେଇବ କରେଣ୍ଟ ଯିବ ଯେ ଯିବ ପୁରା ଦିନେ ଦି ଦିନ ପରେ ଆସୁଛି ଏଥର। ଗଛ କୋଉଠି ଭାଙ୍ଗି ଯାଉଛି ପବନ ହଉଛି ନା ବର୍ଷା ହେଲା ତ ଏଇ ତ ଅସୁବିଧାଟା ହଉଛି ଆଉ। ଆଉ ତମର ଆଉ ତମ ଆଡେ କେଏଁତି କଣ କୁମାରପୁନିଆ କେମିତି କିଲୋ କରୁଚ ସବୁ?
କୁମାର ପୂର୍ଣ୍ଣିମା ଆଲୋ ମୁଁ ତ ଜମା କରିନି ଲୋ, ଏଇଠି ଏଇ ମୋ ନାନୀ ମାନେ ସବୁ କରନ୍ତି, କିନ୍ତୁ ମୁଁ ତ ଜମା କରିନି। ଆଉ ଦେଖେ ତ ଦେଖେ ନୁହେଁ ଛୋଟ ବେଳେ ଯାଇକି ଯାହା ଟିକିଏ ସେଇ ଯୋଉ ଚୁଡା ଚିନି ର ଭୋଗ କରନ୍ତି, ସେଇରା ଖାଇଛି। ଆଉ ସେ ବହି ଫଇ ପଢିଲା ବେଳକୁ ଟିକେ ଶୁଣିଛି ଏତିକି ତ ମୁଁ କରିନି କେବେ, ତୁ କରୁ କି?
ହୁଁ, ଆମର ତ ଜହ୍ନି ଓଷା ହୁଏ। ଜହ୍ନିଓଷା ଫାଷ୍ଟ ହୁଏ ସା ମାସକ ଆଗରୁ। ଆଇଁଷ, ଜହ୍ନି, କିଛି ଖାଇବନି। ମାସକ ଆଗରୁ ହୁଏ ଯିଏ ମାସେ କରିବ ନହେଲେ ସାତ ଦିନ କରୁଛନ୍ତି ଏମିତି କରୁ ଛନ୍ତି ଯିଏ ଯେମିତି ପାଳି ପାଇଲା ଆଉ। ଯିଏ ପୁରା ମାସଟା ଆଙ୍କ କରିବ କରିବ ନହେଲେ ସାତ ଦିନି ଆମ ଆଡେ ସେଇଟା ହୁଏ, ଜହ୍ନି ଓଷା କଣ କହିଲୁ? ଉ ଫୁଲ, ଜହ୍ନି ଫୁଲରେ ସନ୍ଧ୍ୟାଏଳିଆ ବୃନ୍ଦାବତୀଙ୍କ ପାଖରେ ଅ ସବୁ ପୂଜା ହୁଏ। ଆଉ କୁମାର ପୂର୍ଣ୍ଣିମାଟା ତ ଚାନ୍ଦ ପୂଜା ହୁଏ ଚାନ୍ଦ ଯୋଉ ଛେନାରେ ହେଇକି ସବୁ ପୂଜା ହୁଏ, କାକରା ପିଠା ହୁଏ। ସବୁ ଫଳ ଫଳ ପଡିକି ଏମିତି ଭୋଗ ହେଇକି ପୂଜା କରାଯାଏ। ଅ ଆମ ଆଡ଼େ ତ ବହୁତ ବଢିଆ ସେ ହୁଏ। ଆଉ-ଉ-ଉ-ଉ ଭାରି ମଜ୍ ଯୋଉ ମାସ ଟାଙ୍କ ବି ଯ ଜହ୍ନି ଓଷା ବି କରନ୍ତି ସନ୍ଧ୍ୟାବେଳିଆ ଆଉ ଗୋଟେ ସାତ ଆଠ ଜଣ ଯାହାର ଯେତିକି ଝିଅ ଥିବେ ଆମେ ଗ ସମ୍-ମ୍-ମସ୍ତେ-ଏ-ଏ ଗୋଟେ ଜାଗାରେ କରୁ ମାନେ ଆମ ସାହିରେ ଗୋଟେ ମଝିରେ ଗୋଟେ ଚଉରା ଅଛି ଜଣଙ୍କର। ତ ସେଇଠି ଯାଇକି ସମସ୍ତେ କରୁ। ଆଉ ଘରେ କଣ ଜଣେ ଜଣେ କରିବେ ଭଲ ଲାଗିବନି ବୋଲି ସବୁ ସାଙ୍ଗ ହେଇକି ଯାଇକି ସେଇଠି କରୁ। ଆଉ ଆମର ବହୁତ ବଢିଆ ସେ ହୁଏ କୁଆ କୁମାର ପୂର୍ଣ୍ଣିବା ବି ଲାଷ୍ଟ ଦିନ ଭାରି ବଢିଆ ଲାଗେ ସମସ୍ତେ ନୂଆ ପିନ୍ଧୁ। ଗୋଟେ-ଏ-ଏ-ଏ ସନ୍ଧ୍ୟା ବଳେ ତ ଜାଣିଥିବୁ ଚାନ୍ଦ ପୂଜା କରାଯାଏ। ହଁ ଭାରି ବଢିଆ ଲାଗେ ଆଉ।
ଆଲୋ-ଓ-ଓ କୁମାର ପୂର୍ଣ୍ଣିମା ଜହିଁ ଓଷା ଅଲଗା ଅଲଗା କିଲୋ ମୁଁ ତ ଜାଣିବାରେ ଗୋଟେ କାଲି।
ଉଁ ଏକା ମାନେ ଏକା ପୂଜା କିନ୍ତୁ ଜହ୍ନି ଓଷା ହଉପଛି ଉଁ ସାତ ଦିନି ମାସକ ଆଗରୁ ତା ନାଁ ଅଉଓଛି ଜହ୍ନି ଉଷା କୁହନ୍ତି। ସେଇଟା କରି ସେ ଯେଉଁଦିନ ସାତ ଦିନ ପଡ଼ିବ କି ମାସର କୁମାରପୁର୍ଣିଆ ଲାଷ୍ଟେ ଲାଷ୍ଟେ ଦିନ ଟା ହଉଛି କୁମାର ପୂର୍ଣ୍ଣିମା କୁହାଯିବ ତାକୁ-ଉ-ଉ-ଉ ଚାନ୍ଦ ପୂଜା ହେଇକି ସବୁ ହୁଏ ଆଉ। ଆଉ ଯୋଉ ମାସ ଟା ଆଙ୍କ ସାତ ଦିନିଆଙ୍କ କଳସ ବସିବ। ଯାହା ଫଳ-ଅ-ଅମ୍ ଭୋଗ ଯାହା ନେଇକି ସନ୍ଧ୍ୟାଏଳିଆ ବହି ପଢା ଯାଏ, ଅର୍ଘ ଦିଆଯାଏ ଚଉରା ମୂଳେ। ଏମିତି ପୂଜା ହୁଏ କିନ୍ତୁ ଲାଷ୍ଟ ଦିନ ତ କୁମାର ପୁନିଆ ନୂଆ ଡ୍ରେସ ପିନ୍ଧିବୁ। ଅ-ଅ ସବୁ ସଜବାଜ ହେଇକି ବହେ ଝିଅ ସାଙ୍ଗ ହେଇକି ଗୋଟେ ଜାଗାରେ ଜାଣିଥିବୁ ଝିଅ ମାନେ ତ ପୂଜା କଲେ ସବୁ କେମିତି ବଢିଆ ମଜା କରନ୍ତି। ଝିଅଙ୍କର ତ ଜାଣିଥିବୁ ଓଷା ବାର ହେଲେ ପୁରା ଖୁସି। ସଜ ହେବେ ନୂଆ ଡ୍ରେସ ତାଙ୍କର ହବ, ନୂଆ ଡ୍ରେସ ତ ଝିଅ ମାନଙ୍କର ଜାଣିଥିବୁ କେତେ ଭଲ। ନୂଆ ଡ୍ରେସ ସବୁ ଅ-ଅ-ଅ ନୂଆ ଚୁଡି ଫୁଡି ସବୁ ପିନ୍ଧିକି ଏ ମଜା କରନ୍ତି ଆଉ।
ହଁ-ଅ-ଅ ଆ ନାଇଲୁ ମୁଁ ତା ଦେଖିଲୁ ମୁଁ କେବେ କରେନି। ମୁଁ କରିବାକୁ କହିଥିଲି ଯେ ଆଉ କଣ କହନ୍ତି-ଇ-ଇ ପାଟିରୁ ବାହାରିଲା ମାନେ ସେଟା କରନ୍ତି ସେ ଓଷା ଟା ହଁ ମୁଁ ତ ଉପାଷ ରହିପାରିବିନି ମୋର ଟିକେ ପେଟ ଦୋଷ ଅଛି ମାନେ ସେ ଯୋଉ କଣ ଗ୍ୟାସ ଟିକେ ଅଛି ତ ଆଉ ସେଥି ଲାଗି ଲୋ ମୁଁ କରେନି କିନ୍ତୁ-ଉ-ଉ ମୋ ଦେଇ ମାନେ ସବୁ କରନ୍ତି ଯେ ମୁଁ ଦେଖେ ଲୋ। ଆଉ ମୁଁ ବି ଜାଣନଥିଲି ମାନେ ଓଷା ଟା ଗୋଟେ ବୋଲି ମୁଁ ଭାବେ ତୁ କିନ୍ତୁ ଦିଟା କହିଲୁଣି। ଆଉ ମୁଁ ସିନା କଲେ ଜାଣିବି। ଆଉ ମୁଁ ତ କରୁନି ମୁଁ ଜାଣିବି କେମିତି କହିଲୁ? ଆଉ ସେଇ ଓଷାରେ କଣ ତାହେଲେ ପିଠାପଣା ହୁଏ କହିଲୁ?
ବେଶୀ ତ କାକରା ପିଠା ହୁଏ। ତାର ପାଞ୍ଚଟି କାକରା ପୂଜା ହବ କୁମାର ପୂର୍ଣ୍ଣିମାରେ। ବହିରେ ଲେଖା ହେଇଛି ପାଞ୍ଚଟି କାକରା ନେଇକି ପୂଜା କରିବୁ, ବେଶୀ କାକରା ପିଠା ହୁଏ। ଉଁ ଆଉ ସବୁ ଫଳ, କଦଳୀ ଯା ସବୁ ଅନ୍ୟାନ୍ୟ ଫଳ ଉକୁଡା ଏରା ସବୁ ପକେଇକି ଭୋଗ କରନ୍ତି। ଭାରି ବଢିଆ ବି ଲାଗେ। ମତେ ତ କାକାର ପିଠା ତୁ ଜାଣିଛୁ କେତେ ଭଲ ଲାଗେ, ଆଉ ସେଇ ଓଷା ହେଲା ପିଠା ମାନେ ମୋତେ ଆହୁରି ବଢ଼ିଆ ଲାଗେ। ତୁ ଯଦି ତୁ ଯୋଉ କହୁ ତ ଦେହ ଖରାପ ହଉଛି, ତୋର ଦେହ ଖରାପ ଯଦି ହଉଛି ତାହେଲେ ତୁ ଖାଇକି ବି କରିପାରିବୁ। ହେମିତି କଣ ଭଗବାନ କହିଛନ୍ତି ଉପାସ ରହିକି ପୂଜା କର ବୋଲିକି। ଉଁ ତୋର ଯେହେତୁ ଦେହ ଖରାପ, ତୋର ଯଦି ଇଚ୍ଛା ଅଛି କରିବାରେ ତୁ ମାନେ ଖାଇବୁ ମାନେ କଣ ଆଉ କଣ ଉଷୁନା କି ଅରୁଆ ଖାଇବୁ ତୁ ଫଳ ଖାଇପାରିବୁ। କି ଯୋଉ ଦହି ଫହି ଯୋଉ ପାଣି କରିକି ପିଉଛନ୍ତି ପିଇ ପାରିବୁ। ଯାହାବି ହେଲେ ତ ଖାଇଲେ ପେଟ ଏତେ ଗ୍ୟାସ ହବନି। ତୁ ଫଳ ସବୁ ନହେଲେ ଖାଇକି ଓଷା କର। ତୁ କହୁଛୁ ଯଦି ତମ ଆଡେ ବେଶୀ ଭଲ ହଉନି। ଏ ବର୍ଷ ନହେଲେ ଆମ ଆମ ଘରକୁ ଆସିବ ଭାରି, ଆମେ ଏଇଠି କରିବା ସାଙ୍ଗ ହୋଇଇକି ଆଉ।
ଆ ହଉ ତାହେଲେ ଠିକ ଅଛି ଆଉ। କିନ୍ତୁ ମୁଁ ଖାଇକି କରିବି ହେଲା କି ଆଉ ସେ ଶାଗୁ ହଉ କି ସେ ଦହି ପାଣି ହଉ, କିନ୍ତୁ ମୁଁ ଖାଇକି କରିବି ଲୋ ମୁଁ ଜମା ଉପାସ କରି ପାରିବିନି। ମୋ ମୁଣ୍ଡ ବୁଲେଇବ, ମୋ ଦେହ ଥରିବ। ଆଉ ଓଷା କଣ କରିବି, ଓଷା ହେଲେ ତ ଏଣେ ଏତେକା ମୋର ହବଣି ଆଉ। । ଆଉ ଭଲ ଲାଗିବନି ଓଷାରେ। ସେଥିଲାଗି ହଉ ତାହେଲେ ମୁଁ ଏଇ ବର୍ଷ ଗୋଟେ କାମ କରିବି ମୁଁ ଟିକେ ତାହେଲେ ଏବେ ଯାଇକି ଟିକେ ଗୋଟେ ଭଲ ପୋଷକ ଟେ ଆଣିଥିବି ଭାରି। ସେଇଦିନ ପିନ୍ଧିବା ପାଇଁ ଆଉ ନା କଣ କହୁଛୁ?
ହୁଁ, ଯେହେତୁ ଝିଅ କୁମାର ପୂର୍ଣିମା ରେ ଆମର ଏଠି ସମସ୍ତେ ଶାଢୀ ବି ପିନ୍ଧନ୍ତି। ଯୋଉ ଯୋଉମାନେ ଟିକେ ବଡ ଝିଅ ଆମେମାନେ ବି ଶାଢୀ ପିନ୍ଧୁ। ହଁ ଶାଢୀ ପିନ୍ଧୁଛନ୍ତି। ଛୋଟ ଛୁଆ ମେ ସବୁ ଡ୍ରେସ୍ ଗୋଟେ ମଜା କରୁ ଲୋ। ଶାଢ଼ୀ ସବୁ ସାଙ୍ଗ ହେଇକି ପୁଣି କୁମାର ପୁର୍ଣିମା ଥିବ ତିନି, ଚାରି ଦିନ, ସବୁ ସାଙ୍ଗ ହେଇକି ଯିବୁ ମାର୍କେଟ୍। ତୁ ଜାଣିଥିବୁ ଟିକେ ସାଙ୍ଗ ହେଇକି କିଣିଲେ ଟିକେ, ଜିନିଷ ଗୁରାକ ବେଶୀ ଭଲ ଲାଗେ। ଏକୁଟିଆ କଣ ଚଏସ୍ ହେବ ନହେବ ଜିନିଷ ଶାଢ଼ୀ କଣ ଚୁଡ଼ି କଣ ସବୁ ଉ ସବୁ ଜିନିଷ କିଣିକି ଆଣୁ। ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଏଇଠି ସବୁ ଯୋଉମାନେ କୁମାର ପୂର୍ଣ୍ଣିମା କରୁ, ସବୁ ସାଙ୍ଗ ହେଇକି ଯାଉ। ଯିଏ ଡ୍ରେସ ଆଣିବା କଥା ଡ୍ରେସ୍ ଆଣେ, ଯେ ଶାଢୀ ଆଣିବା କଥା ସବୁ ଶାଢୀ ଆଣନ୍ତି। କିନ୍ତୁ ମିଶିକି କିଣୁ। ତ ତୁ ଯେହେତୁ କହୁଛୁ ଏଇ ବର୍ଷ ଏଠିକି ଆସିବୁ ତୁ ବି ସେମତି ଆଗୁଆ ଟିକେ ଆସିବୁ ଯେ ତୁ ଏବେଠୁ କାଇଁ କିଣୁଛୁ କିଣି ନା। ଆଗୁଆ ଟିକେ ଥିବ ସେଇ କୁମାର ପୂର୍ଣ୍ଣିମା ଦି ଚାରି ଦିନ ଆସିବୁ ଯେ ଆମେ ସାଙ୍ଗ ହେଇକି ଯିବା। ତୋର ଯଦି ଶାଢୀ ଇଚ୍ଛା ହବ ଶାଢୀ ଆଣିବୁ। ଆଉ କି ଡ୍ରେସ ଯଦି ପିନ୍ଧିବୁ ଡ୍ରେସ ଆଣିବୁ ଆଉ ମିଶିକି ମୁଁ ଚଏସ୍ କରିଦେବି ସାଙ୍ଗ ହେଇକି ଆଣିବା ଆଉ।
ହଉ ତାହେଲେ ସେଇଇଆ କରିବି ନା କି, ଆଉ କାଳେ ଏତେବେଳେ ପୁଣି ହେତେବେଳେୁ ଯଦି ମାନେ ଏଇ ଯୋଉ କଣ ଅପରାହନା କଣ କହନ୍ତିନି କି, ସେଇ ଜାଗାରେ ପଡିଥିବ ଯଦି, ମୁଁ ସେଥିଲାଗି ମୋର ଯୋଉ ପଇସା କମିଯିବ ନା ନାଇଁ କି?
ସେତେବେଳକୁ ତ ଲକ୍ଷ୍ମୀ ପୂଜା ଆଉ ଉଁ କୁମାର ପୁର୍ଣିମା ପାଇଁ ଅଫର ଥାଏ ଆଉ। କାରଣ ବ ଜାଣିଥିବୁ, ଦୋକାନ ମାନଙ୍କର ସବୁ ପୂଜା ପର୍ବ ଆଇଲା ମାନେ ସବୁ ଜିନିଷର ଅଫର ଥାଏ। ଡ୍ରେସ୍ କିଣିଲେ କି ଯାହା କୌଣସି ଜିନିଷ କିଣିଲେ, ଦୁର୍ଗା ପୂଜା ହେଲା ର ଜ ହେଲା କୁମାର ପୂର୍ଣ୍ଣିମା, ହେଲା ସବୁ ଝିଅ ଅ ସବୁ ଆଣିବେ ନା ବହୁତ ଲୋକ, ତ ଦୋକାନୀ ମାନେ ଟିକେ ଅଫର ରଖନ୍ତି। ଆମେ କାଇଁ ଏଇନା ତ କିଛି ଓସାବାର ନାହିଁ, ତୁ କାଇଁ ଏଇନା କିଣିବୁ ପୁରା ଏତେ ରେଟେ ଦେଇକି। ଆମେ ସେଇ ପୂଜା ଥିବ ଚାରି ପାଞ୍ଚ ଦିନି ଯେ ଯିବା, କାରଣ ପୂଜା ବେଳକୁ ଗଲେ ବି ଭିଡ ଥିବ, ଆମେ ପୁଣି ଭିଡରେ କିଣି ପାରିବାନି ଚଏସ୍ କରିପାରିବାନି। ପୂଜା ଥିବ ତିନି ଚାରି ଦିନି, ସବୁ ସାଙ୍ଗ ହେଇକି ଯିବା। ଅଫର ଥିବ ବି, ଭଲ ଭଲ ଜିନିଷ ବି ମିଳୁଥିବ, ନୂଆ ନୂଆ ଜିନିଷ ଆମେ କିଣିକି ଆଣିବା ଆଉ।
ହଉ ତାହେଲେ ଠିକ ଅଛି ଆଉ। ସେଇଆ କରିବା ଆଉ, ଏ ବର୍ଷ ତାହେଲେ ମୁଁ ଓଷା କରିବି କହୁଛୁ ନା କଣ କହୁଛୁ?
ହଁ ହଁ କର, କ ତୁ ଯୋଉ କହୁଛୁ ତୋ ଦେହ ଖରାପେ ପାଇଁ ତୁ ଖାଉନୁ ବୋଲି ଓଷା କରୁନୁ ଭଗବାନ କଣ କହିଛନ୍ତି ଉ ଉପାସେ ରହି କରିବା ପାଇଁ, ଆମେ ଗୋଟେ ମନକୁ ଗୋଟେ ଇଏ କରିବା ପାଇଁ, ଉପବାସ ରହିକି ଉପାସେ ରହିକି ଉ ପୂଜା କରୁଛେ ସେମିତି କିଛି ବି ନାହିଁ, ମନରେ ଆମର ଭକ୍ତି ଥିବା ଦରକାରେ। ଭକ୍ତି କରିକି, ଆମେ ଫଳ ଖାଇକି ଓଷା କଲେ କିଛି ଅସୁବିଧା ହବନି। ଫଳ ହେଲା ଯୋଉ ଶାଗୁ ଦହି ପକେଇକି ଯୋଉଟା ଖାଆନ୍ତି, ସେଇଟା ତ ପେଟ ପୁରା ଥଣ୍ଡା ରୁହେ। ସେଇରା ଉଁ ସାଗୁ ଆଉ ଦହି କରିକି ଏ ଖା ଖାଇବୁ ଦିନରେ, ଆମର ପୂଜା କରିବୁ। ଦେଖିବୁ ତୋ ଦେହ କି କିଛି ହବନି ତୋର ଗୋଟେ ଇଚ୍ଛା ଅଛି ମାନେ, ତୁ କର ଆଉ
ଆଉ ଯୋଉ କୁହନ୍ତିନି କି ମାନେ କଣ ମାନେ କୁଆଡେ ଏ ଓଷା ଟା କଲେ ଭଲ ବର ପାଆନ୍ତି?
କୁହନ୍ତି ତ ଏଟା ଅଛି ଆମେ ବି ଜାଣିଛୁ ଉଁ ଭଲ ବର ପାଇବା ପାଇଁ କୁମାର ପୁର୍ଣିମା ଓସା କରନ୍ତି ଆମେ ତ ସେଟା ଜାଣିନୁ ତ ସେଇଟା ଗୋଟେ କଥାରେ ଅଛି ଯେମିତି ସବୁ କଥା କୁହନ୍ତି। ଏ ତ ସେଟା କଥାରେ ଅଛି ତ ଆମେ ତ ଜାଣିନୁ କୁହନ୍ତି ସବୁ ମୋର ଶେଷ ସବୁ ନାହିଁ ମତେ ସବୁ ଓଷା କରିବାକୁ ବହୁତ ଭଲ ଲାଗେଲୋ ମାନେ ଏଇ ଯୋଉ ନୂଆ ଡ୍ରେସ ପିନ୍ଧିବୁ ସାଙ୍ଗ ହେଇକି ଏକାଠି ହେଇକି ଗୋଟେ ଜାଗାରେ ସବୁ ଝିଅ ହେଲା କି ଗୋଟେ ସାଙ୍ଗ ହେଇକି ମନ୍ଦିର ଯିବା କି ଓଷାଟେ କରିବା ମତେ ସେଇଥିପାଇଁ ବହୁତ ଭଲ ଲାଗେ। ହେଟା ତ ଗୋଟେ କଥାର ଅଛି ମୁଁ ବି ଯା ଆ ଆମେ ଛୋଟବେଳୁ ବି ଶୁଣି ଆସିଛୁ। ଦ ହେଇ କଣ ପାଇଁ ମୁଁ ତ ଜାଣିନି କିନ୍ତୁ ମତେ ଓଷା କରିବାକୁ ହିଁ ଭଲ ଲାଗେ। ଆଉ ଯଦି ହେଇଥିବ ବି ଭଲ କଥା ଆମେ ବି କରୁଛେ ତ ତୁ ଏଇ ବର୍ଷ କଣ ଗୋଟେ କାମ କର ଏବେଠୁ ଘରେ କହିଦେଇଥା ମୁଁ ଏ ବର୍ଷ କୁମାର ପୁର୍ଣିମା କୁ ମୋ ସାଙ୍ଗ ଘର କୁ ଯିବି ଆମେ ସେଇଠି ମିଶିକି ଓଷା କରିବୁ।
ହଉ ତାହେଲେ ଠିକ ଅଛି ମୁଁ ଏବେ ବି ଘରେ ହିଁ କହିଦଉଚି। ଆଉ କଣ ବେଶୀ ଦୂର ନୁହେଁ ନା? ବହୁତ କମ ଦିନ ରହିଲା କମ ଦିନ କଣ କୋଉ କୋଉ ତ ହେଇ ଖୁଦୁରୁକୁଣୀ ଆସିଲା ଖୁଦୁରୁକୁଣୀ ପରେ ପରେ ଏ ସାଙ୍ଗେ ସାଙ୍ଗେ ସେ କୁମାରପୂର୍ଣ୍ଣମା ଆସିଯିବ ନାଇଁ କି?
ହଁ ଲୋ ପ ପର୍ବ ଜାଣିନୁ କି ଏ ବର୍ଷ ତ କେତେ ଜଲଦି ପାଇଯାଉଛି। ହେଇ ଏବେ ପା ପଚିଶି ହେଇଥିଲା ହେଇ ଛବିଶି ହେଇଗଲା। ଏହିଁକି ପଛୁକୁ ପଛ ଏଇ ଆସିକି ହେଲାଣି ଆସିକି ଦେଖୁନୁ ଛଅ ମାସେ ହେଇଗଲାଣି। ଜଣା ପଡୁନି କେତେ ଓଷା ବି ତା ଭିତରେ ରଜ ପଳେଇଲାଣି କେତେ କଣ ପଳେଇଲାଣି। ଆଗକୁ ବି ସେମତି ଏଇନିକା ଦଶହରା ଆସିବ ସବୁ ପୂଜା ଗଣେଶ ପୂଜା ହୋଲି ଆସିବ ଆଁ ସେ ଦୀପାବଳି ଆସିବ ଏମିତି ହେଇ ହେଇ ସବୁ ପୁଣି ପଳେଇବ ପୁଣି ଦୁଇ ହଜାର ସତେଇଶି ହେଇଯିବ ଉଁ ଆଉ କଣ। କେତେ ଜଲ୍ଦି ଜଲଦି ସମୟ ଉରା ପଳଉଛି।
ହଁ ପା ସମୟ କଣ କାହାକୁ ଅପେକ୍ଷା କରେ ନା ଆମେ ସିନା ସମୟ କୁ ଅପେକ୍ଷା କରେ। କି ସେ ସମୟ କେବେ ଆସିବ ସେ ଦୋ ସେଇ ରଜ କେବେ ଆସିବ ସେ ଅଷ୍ଟମୀ କେବେ ଆସିବ ଏମିତି ଆସେ। କିନ୍ତୁ ଆମକୁ କଣ ସମୟ ଅପେକ୍ଷା କରେ, କଥା ରେ ନାଇଁ ସମୟ କେବେ କାହାକୁ ଅପେକ୍ଷା କରେନି।
ହଁ ପା ଆଉ ଆଉ ଆଲୋ ତମ ଆଡେ ଏଇ ବର୍ଷ ଜାମୁ କୋଳି ଖଜିର କୋଳି ଏସବୁ ହେଇଥିଲା ନା ନାଇଁ ଗଛରେ?
ଅ ହ। ହା ଲୋ। ହଁ ହଁ ଲ ଆମ ଆଡେ ଜାମୁ କୋଳି ଅଛି ତେ ମୁଁ ଏ ବର୍ଷ କାଇଁ ଖାଇନି, ତମ ଆଡେ ବି ଅଛି?
ହଁ ଆମ ଆଡେ ଜାମୁ କୋଳି ହେଇଥିଲା ଏ ବର୍ଷ ଖଜିରୀ କୋଳି ଆଉ ତୁ ଖାଇନୁ ମତେ କହିଥିଲେ ମୁଁ ତତେ ପଠେଇ ଦେଇଥାନ୍ତି ତୁ ଖାଇଥାନ୍ତୁ। ତୁ ମତେ କହିଲୁନି ଆଉ ମୁଁ ଆଉ ଜାଣିଛି ମୁଁ ଭାବିଲି ତମ ଆଡେ ବୋଧେ ହେଇଥିବ ତୁ ତ ଆଉ ଫୋନ କରିନୁ ବହେ ଦିନ ହେଲା। ମୁଁ ଭାବିଲି ତମ ଆଡେ ବଧେ ହେଇଥିବ ତୁ ଖାଇଛୁ ଆଉ ମୋର ବି ନହଲେ ଦିଟା ପଠେଇଥିଲେ ତୁ ଖାଇଥାନ୍ତୁ।
ଏବେ ଆଉ କଁ ନାହିଁ?
ଏବେ ତ ଆଉ କାଇଁ ଖଜିରୀ ସରି ସରି ଆଇଲାଣି। ଆମ ବାରି ଗଛରୁ ଆଉ କିଛି ନାଇଁ ଦେଖିଆ ଯଦି ଆମ ସାଇରେ ଜଣଙ୍କର ଅଛି ଯଦି ତାଙ୍କର ଜାମୁକୋଳି ଥିବ ଖଜିରୀ ତ ବିଲ ଆଡ ଗଛରୁ ଆମର ତ ଖଜିର ଗଛ ନାହିଁ ବିଲ ଆଡୁ ଆଣିଥିଲେ ବାପା। ଆଉ ଯଦି ଥିବ ମୁଁ କହିବି ବାପାଙ୍କୁ ଦିଟା ଆଣିବେ। ଆଉ ବା ଆମ ଘର ପାଖରେ ଜଣଙ୍କର ଜାମୁକୋଳି ଗଛ ଅଛି ଦେଖିଆ ତାଙ୍କ ଗଛରେ ଯଦି ଥିବ ଅଳ୍ପ ହଉ ପଛେ ତୋ ପାଇଁ ଦିଟା ପଠେଇବି ତୁ ଯେହେତୁ ଖାଇନୁ ବର୍ଷକୁ ଯୋଉ ଥରେ ଯୋଉ ଫଳ ଉରା ଆସୁଛି ଆମେ ଖାଇବା କଥା। କାରଣ ଏରା ଜାମୁକୋଳି ହେଲା ଖଜିରୀ କୋଳି ଏରା ବର୍ଷକୁ ଥରେ ଗଛରେ ଆସୁଛି ଦେଶୀ ଜିନିଷଟା। ଆମେ ଖାଇବା ଆଉ, ହଉଲୋ ମୁଁ ପଠେଇବି ତୋ ପାଇଁ ମୁଁ ବର୍ଷା ଆଇଲାଣି ଆଁ।
ହଉ ହଉ ହଉ ତାଲେ ରହ ତାଲେ ପରେ କି